। ହାଲୋ। ହାଲୋ।
ହ୍ୟାଲୋ।
ହଁ ହାଲୋ, କଣ କରୁଚନ୍ତି?
ଲୋ
ହଁ ହ୍ୟାଲୋ କଣ
ଏ ଘରେ ଅଛି ଆଉ।
ଓହୋ! ଶୋଇକି ଉଠି ନାହାନ୍ତି ତାହେଲେ?
ନାଇଁ ଏଇନେ ଜଷ୍ଟ ଉଠିଲି।
ଆଚ୍ଛା। ଆଉ କଣ କଣ ଜବ୍ ଫପ୍ କରୁଚନ୍ତି ନା କୁଆଡେ ଯିବେ ଏଇନା? ହ
ନାଇଁ ଏଇନା କିଛି କରନି। ନା ପାଠ ପଢା ଚାଲିିଚି ଆଉ।
ଆଚ୍ଛା ହଁ ମୋର ତ ସେଇଆ ଆଉ।
ଆପଣ କଣ କରୁଛନ୍ତି?
ଏଇ ମୋର ବିଇଡି ଏକ୍ଜାମ ଥିଲା ସାରିକି ଆସିଚି। ଦେହ ଖରାପ ହେଇଯାଇଛି। ସେ ଏସି ବସ୍ ରେ ଯାଇ ଯାଇ ପୁଣି ସେ ରହି ରହି ତଣ୍ଟି ଫଣ୍ଟି ଜମା ଫିଟୁନି।
ଓହୋ, ଓ ଆପଣ ଏଇନା କଣ କିଛି କାମ ଦାମ କରୁଛନ୍ତି?
ମୁଁ ପା ବିଇଡି ଫାର୍ଷ୍ଟ ଇୟର୍ ମୋର ସଇଲା। ସେକଣ୍ଡ ଇୟର୍ ହେଲି ଏଟା ସେକେଣ୍ଡ ସେମିଷ୍ଟାର ସର ସଲା ବିଇଡି ପାଇଁ ମୁଁ ପଢୁଛି। ବିଇଡି ରେ ପଢୁଚି ବୋଲି କରୁଚି। ଆପଣ?
ମୋ ତ ଏବେ ପ୍ଲସ୍ ଟୁ ସେକେଣ୍ଡିୟର୍।
ପ୍ଲସ୍ ଟୁ ସେକେଣ୍ଡିୟର ଆପଣ, ଆଜ୍ଞା। ତାହାଲେ କଣ ଆପଣଙ୍କର କଣ କଳା ସଂସ୍କୃତି ନା ଉଁ, ବିଜ୍ଞାନ?
ମାନେ?
ମାନେ ଆପଣ ସାଇନ୍ସରେ କରୁଚନ୍ତି ପ୍ଲସ୍ ଟୁ ନା ଅଁ, ଆର୍ଟ୍ସ ରେ?
ଆର୍ସ, ଆର୍ସ, ଆର୍ସ।
ଆଉ ଏବେ ଆପଣ କଣ ଭାବି ମାନେ ଆଗକୁ କଣ ଭାବିଚନ୍ତି କରିବେ ବୋଲି?
ଆଗକୁ ଡିଫେନ୍ସ ଲାଇନ୍ ରେ ଯିବାକୁ ଚାହୁଁଚି ଆଉ।
ଡିଫେନ୍ସ ମାନେ ସେ ବହୁତ ମାନେ ବହୁତ କମ୍ପିଟେଟିଭ ଲାଇନ୍ ଯେ ବହୁ ଷ୍ଟ୍ରଗଲ ଦେଖିକି ଆଉ।
ହଁ, ହୋ, ହୋ, ହଁ। ଆଜି ଆଜିକାଲି ତ ସେଣ୍ଟ୍ରାଲ ଗର୍ମେଣ୍ଟ ଚାକିରି ପାଇବା ବହୁତ କଷ୍ଟକର।
ବହୁତ ବହୁତ କଷ୍ଟ ମାନେ ଏ ଏଇ ଏବେ ପା ଓଟିଇଟି ଓଟିଇଟି ଯୋ ଫର୍ମ ଫିଲପ୍ ପକେଚନ୍ତି ପିଲା ଆ, ନଅ ହଜାର ସମଥିଙ୍ଗ କିନ୍ତୁ ଆସିବ ହଁ ମାନେ ପୁଷ୍ଟିଂ ମାତ୍ର ପନ୍ଦରଶ ଭାବ ଯୋଉ ପିଲା ଏସବୁ ଦେଇଥିବେ ତାଙ୍କ ଭିତରୁ କେ ତେ କମ୍ପିସନ ହେଇକି
ପନ୍ଦରଶହ ପୋଷ୍ଟ କୁ ସିଏ ଲକ୍ଷେ ଛୁଆ। ପନ୍ଦରଶହ ପୋଷ୍ଟ ହେଇ ଯୋଉ ଯୋଉ ଯେ ଯି ଡିଭା ଥିଲା ସେଟାରେ ପଚାଶ ହଜାର ପୋଷ୍ଟ ଦି ଲକ୍ଷ ଛୁଆ ପକେଇଚନ୍ତି।
ହ
ଆଉ ତ କୋଉ ଭଳିଆ କମ୍ପିଡସନ। ହେଲାକି।
ହଁ ପା, ଆଉ ଆପଣ କି ଭାଇ ଭଉଣୀ କେତେ ଜଣ?
ଆମେ ତ, ମୁଁ ଦି ଜଣ ଆଉ, ଆମ ଭଉଣୀ ଗୋଟେ ମୁଁ ଏକରେ ଆଉ
ଅ ସେ ସାନ
ହଁ ମୁ, ମୁ, ସାନ
ହ ନାଇଁ, ଆପଣଙ୍କ ଭଉଣୀ ତାରେ ବଡ
ମୋ ଭଉଣୀ ବହୁତ ବଡ, ଭଉଣୀ, ସିଏ ତାଙ୍କ ମୋର ସେ ବାହା ହେଇ ସାଇଲେଣି ସେ
ଓହ, ଆପଣ ତାହାଲେ ଏବେ ଗୋଟେ ପୁଅ ଘରେ, ଆଉ
ହୁଁ
କଣ ଜଏଣ୍ଟ ଫ୍ୟାମିଲି ନା ଏମତି
ହ ନାଇଁ ସେ ଆମର ସିଙ୍ଗିଲ ଆପଣ କେତେ ଜଣ ହଉ
ଆମେ ଦି ଭଉଣୀ, ଜଣେ ଭାଇ, ମୁଁ ବଡ ଆଉ
ହ ସମେ କଡତାାନ
ଆଜ୍ଞା।
ଏ
ଆଉ ଖିଆ ପିଆ ନା କିଛି ଖାଇନାହାନ୍ତି? ହାଲୋ ହାଲୋ
ହୁ ହାଲୋ
ହାଲୋ ହଁ ହାଲୋ କଣ କରଥିଲେ କି?
କଣ୍ଡ ଯ ଏଇ ଯଇଥିଲି ସେଠି ଯୋଉ ଆମର ଡାକିଲେ ତ
ଆଉ ଆପଣ ଏଇ, ମାନେ କାମ ଫାମରେ ନୁହେଁ ଏବେ ଏଇ ଆସିଲି, ମୋର ନାଇଁ ଆସ ଯାଇ
ହଁ ଏଇନିଆ ଦଷ ଦେଇକି ଆଇଲେ।
ନାଇଁ ନାଇଁ ମୋ କୋଡିଏରେ ଥିଲା, ମାନେ କୋଡିଏରୁୁ ଯାଇଥିଲୁ ଆ ବାଇଶି ରୁ ଏକଜାମ ଷ୍ଟାର୍ଟ ହେଇଥିଲା, ଛବିଶ ହେଲା, ଅଠେଇଶରେ ଆସିକି ପହଞ୍ଚିଲୁ, ମାନେ ସତେଇଶରେ, ମାନେ କାଲି ଆସିକି ପହଞ୍ଚିଲୁ।
ହହୋ ଆ ତାହେଲେ ଆପଣ ଏଇନା କଣ ଅ ଖିଆପିଆ ସରିଲାନି ନା ସରିନି କିଛି?
ନାଇଁ ଖାଇନି, ବ୍ରେକଫାଷ୍ଟ କରନି ମୁଁ।
ଓ ହ
ଉଠୁଛି ଜଲ୍ଦି ଉଠୁଛି, ମୁଁ ବାଞ୍ଚଟାରୁ ଉଠୁଛି କିନ୍ତୁ ଖାଇନି ଆଉ ଏ ଯୋଉ ସକାଳେ ଯାହା ଯାହା ପିଇ ଥିଲି।
ହଁ ଏଲେ ତ ମୁଁ ବି ଚାଲଛି ସକାଳ ଉଠେ ଯେ କାଲି ତ ଆମେ ଗୋଟେ ମ୍ୟାରେଜ ଯାଇଥିଲୁ ହାରି ମାରେଜ ଫଙ୍କସନ ଥିଲା। ଆ ଆଇଲୁ ସକାଳୁ ଚାରିଟା ବେଳୁ ଆଉ ସକାଳ ଚାରିଟା, ଏନା ଶୋଇକି ଉଠିକି ଆଇଲି ଆଉ
ହଁ ଲେଟ ହେଇଯିବ ମ୍ୟାରେଜ ଫ୍ୟାରେଜ ଗୋଟେ ରାତି ଅନିଦ୍ରା ହବ ମାନେ ନା ଦି ରାତି ଶୋଇବାକୁ ପଡିବ?
ହୁଁ। ସେଇଟା ଆଉ ନହେଲେ ମୁଁ ସଦାଳେ ସାଢେ ଚାରିଟା ପାଞ୍ଚଟା ଏମିତି ଉଠେ ନା। ର ଅନକି ଯାଏ ସକାଳୁ ଉଠିକି।
ହଉ ଆପଣଙ୍କ ତାର ଇଚଛାନି?
ହଁ ହ। ହଁ ଆପଣ ଏଇଆଡୁ- କେଏ ପକ୍ଷେ ଯାଉନି
ଆପଣଙ୍କ ଘରଟା କୋଉଠି?
ଆମ ହଟା ଢେଙ୍କାନାଳ।
ହଁ ଆମର ବି ତ ଢେଙ୍କନାଳ ଢେଙ୍କାନାଳ କୋଉ ଜାଗା କଣ?
ଢେଙ୍କାନାଳ ଏପଟେ ଭୂଷଳ ରୁ।
ଆପଣ ଭୂଷଳ ଆମେ ଭୂଷଳ ପାସ ତ ଜାଣିଥିବେ ଏ ଯୋଉଁ ପଟଣା କୁନିନ୍ଦା। ପାଟଣା ରେଣାନ୍ଦାପଟଣା ନାଁ କି?
ଘଣ୍ଟଗାଁ?
ରେଣନ୍ଦା ପଟଣା କୁନିନ୍ଦା କୁନିନ୍ଦା।
କନିନ୍ଦା ହଁ ହଁ ହଁ ହଁ କନିନ୍ଦା ପଟଣା ହଁ। ହଁ ସିଏ ସେ ଏପଟୁ ଜଣେ ସେପଟୁ ବି ଜଣେ ଦିଦି ଦେଇଥିଲେ ଏମତି ଚଲେଇ ବାକୁ ଆପ ଟା।
ହଁ ସିଏ ପା ସେ ଆମେ ସ ମୋ ସାଙ୍ଗ ଆମେ ସବୁ ମିଶିକି କରୁଛୁ ସେ ସାଙ୍ଗ ମୋର
ହଁ ହଁ। ଆପଣ ଏଇଟା କେତେ ବର୍ଷ ହେଲାଣି କଲେଣି? ଦି ବର୍ଷ ହେଲା ନାଁ ଏଟା କେମିତି କଣ ପ୍ରଫିଟି ଏଟା ରହୁଛି?
ହିସାବରେ ଯେତେ ଏଇଟା ହଉଛି ବେନିଫିଟ ଆପଣଙ୍କ ପାଇଁ ଆପଣ ଯେତେ କାମ କର। ପଇସା ଯୋଉଟା ଗୋଟେ ଆସୁଛି କଥା ଯ ଯୋଉ କରିବା ପାଇଁତେ ଯେ ସେତେ ଟଙ୍କା ମାନେ କହେହୁ ପଚାଶ ମାନେ ପଚାଶ ହେଲେ ଆପଣ ସେଥିରୁ ଯଦି ଭୁଲ ହେଲା ଅଣାଶ ଟା କିନ୍ତୁ କହୁଛଛି ପାଇବନି ସେତିକି ପଚିଶ ପାଇହ କିନ୍ତୁମେ ପଚାଶ ରୁ ପଚାଶଟୁ ହିଁ ପାଇବା ଆମେ ପାଇ ଆଇଛୁ ତମେ ଯେତେ କରିବ ସେତେ ପାଇବ ତା ଭିତରୁ ଯଦି ତମର କେତେଟା ହେଲା ଶହେ କେତେ ହେଲା କି ଦୁଇଶହ କେତେ ସେତିକି କାଟିଦବ ଆଉ ଯେତିକି ତମେ କରିଛ ସେତିକି ପଇସା ଆସିବ ପୋଷେସିଂ ରେ ଯେତିକି ପୋସେସ ପଡିବ ତମ ଦି କୋଡିଏ ହଜାର ପଇଲାବି କୋଡିଏ ହଜାର ତୁମ ପାଖକୁ ଆସିବ। ଲେଟରେ ହୋଉ ପଛେ ସେ ଆସିବ।
ହୁଁ ହୁଁ।
ଏଇଟାରେ ଅଧିକ ଅଧିକ ମିଳଵ ମାନେ ଟ୍ରଷକିଷାନ ଯେମିତି କରିବ ମୋ ଚାରୀ ପାଞ୍ଚଟା ଆସିଲା ମୁଁ କରିନଥିଲି ଦେହ ମୁଁ କରନି କିନ୍ତୁ ଏକ୍ସଜାମ ଥିଲା ମୁଁ କରିନି କିନ୍ତୁ ମୁଁ କରିଦେବି ସାରିଦେବି।
କୋଉଥିରେ
ଏଇ କାରିଆ ଆପ ରେ ଆପଣ କଣ ଏଇଟା ନୂଆ କାରିଆ ଆପ ମାନେ କଣ ଟା ନାଁ ଆପଣ ପୃବରୁ ଜଏନ କରିଥିଲେ।
ନାଇଁ ଏବେ ତ ନୂଆ ଜନ ହୋଉଛି ଆଉ ପଦିନଠୁ।
ଓହୋ ଆପଣଙ୍କର ଟ୍ରାନ୍ସକିଷାନ ପାସକିସ କିଛି ଆସିନଥିବ ଏଇଟା କରନ୍ତୁ ଏଇଟା କଟିନିଉ ସଇଲାପରେ ଗୋଟେ ଟ୍ୟାକ୍ସ ଆସିବ ଟ୍ରାଷକିଶନ ସେଥିରେ ଆପଣ ଫାଷ୍ଟ ଆସିବ ଯେ ଆପଣ ସବୁ ଲେକି ସେ ଯାହା କହିବ ଆପଣ ଲେଖିବେ ଓଡିଆରେ
ହୁଁ ହୁଁ।
ଗୋଟେ ରେଡିଓ ସେଇଟାରେ ଯାହା ଶୁଣୁଥିବ ଏଆଇ ରେ ଗୋଟେ ଆସିଥିବ ଯାହା ବୁଝପାରୁଥିବ ଦେଖିକି କରିବେ କରେକ୍ସନ ପୁନେଚ୍ଛେଦ ଫୁନେଛେ - ତ ମାନେ ତାର ନିୟମ ଭଳି ଲେଖେଇଦବ ସେ ସେଟା କରିବେ ସେଟା ଯେତେ କରିବେ ସେତେ ପଇସା ଆପଣ ଯୋଉଁ ଯୋଉ ଅନୁସାରେ କରିବେ ଏଇ ଅନୁସାରେ ପଇସା ପାଇବେ ତ ଟ୍ରାଏ କରିବେ ଭଲରେ କରିବାକୁ। ଆଉ ଏଇଟା ତ ନେଟୱାର୍କ ପ୍ରୋବ୍ଲେମ ହେଲେ କଟି ଯାଉଛି କିନ୍ତୁ ଯୋଉ ତିନି ଚାରି ମିନିଟ କଟୁଛି ବି ସେ ପଇସା ତମକୁ ପ-ପଠଉ ତିରିଶ ଚାଳିଶ ଟଙ୍କା ହେଲେ ବି ସେ ପଠଉଛି, ପଠେଇବ। ଡରିବାର କିଛି ନା କେତେଟା କଲ ଆପଣଙ୍କର୍ ହେଲାଣି ନା ଜମା ହେଇନି, ଏଇଟା ଫା
ହୁଁ ହୁଁ। ହଁ ତାହେଲେ ଆପଣ ସିଆଡୁ ବି ଖେଳୁଛନ୍ତି ନା କଣ?
କଣ ସିଆଡୁ?
ମାନେ ସେଇ ଆପଣ ଏପଟୁ ଗାଁ ରୁ?
ବହୁତ ପିଲା ହେଇଛନ୍ତି ଆମ ଗାଁ ର ଅଧେ ଅଧା ସ୍ତ୍ରୀ ଲୋକ ପୁଅ ପିଲା ଆମ ପୁଅ ପିଲା ଝିଅ ପିଲା ସବୁ ମିଶଛନ୍ତି।
ହଁ ହଁ।
ସମତେ ମମି ମମି, ଆମ ସାନ ଝିଅ, ମୁଁ, ଯିଏ ମିଶେଇଛନ୍ତି ଯୋଉ ତମେ ଯାହା କହିଲ ଯୋଉ ନା ସେ ମୋ ସାଙ୍ଗ ସିଏ, ତାଙ୍କ ମାମା, ତାଙ୍କ ଖୁଡି ତା ତାଙ୍କ କୁଡି ଝିଅ, ତା ବଡ ମା ସମ୍ ମାନେ ବହୁତ ପିଲା ଆମ ଗାଁରୁ ବୋଧ ମିଶିଥିବେ ପିଲା ବୋଧେ ଶହେ କେତେ ସଂଥି କୋଡିଏ ସନ୍ଥୀ ଖାଲି ଆମ ଗାଁ ରୁ ଥିବେ, ଆଉ ବାହାରରୁ ଯାହା ଯେମତି ଆପଣ ମିଶିଲେ। ଆପଣ କାହା ଥ୍ରୋ ରେ ମିଶିଥିବେ ନା ସେମିତି ତ ଆ ସିଏ ଯିଏ ତାକୁ ଆମ ଥ୍ରୋରୁ କିଏ ମିଶେଇଥିବ ସେମିତି। ଏିମତି ମିଶି ମିଶି ବହୁତ ପିଲା ମିଶିଛନ୍ତି ଆ ମାନେ ଏଇରା ଅଲଗା ଅଲଗା ନାଇଁ ନାଇଁ ଏଇ ଗୋଟେ ଗ୍ରୁପ।
ଗୋଟେ ଗ୍ରୁପ, ଆଉ ଗୋଟେ ଗ୍ରୁପ ତ ଏଇଟା ସାତ ଆଠ ଜଣ ଖଣ୍ଡେ ମିଶୁଛନ୍ତି।
ନା ତ। ଏଇ ଗ୍ରୁପରେ ମେମ୍ବର ଦେଖିବେ ଶହେ ସତଷଠି ଅଛି। ଆପଣଙ୍କୁ ସୋ କରୁନି କି?
ହୁଁ ନାଇଁ ସୋ କରୁଛି ଯେ ଦୁନିଆ ମେଶଜ ଆଉଛି।
ହଁ ସେଇଟା କାଟିଦେବେ, ଆପଣ ଯୋଉ ଦରକାର ରଖିବେ ନା ସେ ଆପଣ ମୋବାଇଲ ହାଙ୍ଗ ହେଇଯିବ।
ହଁ ହଁ ସେଟା। ହା ରାତି ସକାଳୁ ଉଠୁ ଉଠୁ ସେ ଅନେଶତ୍ ମେସେଜ।
ହଁ ଆଉ ପୁଣି ମୋ ମାମାଙ୍କର ଏଇଟା ସାତଶହ ଅନେଶତ ମେସେଜ, ମୁଁ ସେଇରା ଏଇନା କା ତି ଦିନରେ ହବନି। ସେ କାମଁ ଯାଇଥିଲି ଏଇନା ମୁଁ ଆଉ କାଟିନି ତାର ହଉ ହଉ ତାହେଲେ ଆଉ ମୁଁ ଆପ ଆପଣଙ୍କୁ ପୁଣି ପରେ କଲ୍ କରିବି ଆଉ।
ହଉ।